ହାଲୋ।
ହଁ ହୁଁ, କଣ କରୁଚ?
ମୁଁ ଏଠି ଛାତରେ ଟିକେ ବୁଲୁଚି ଆଉ।
କଣ ଖାଇଥିଲ ଆଜି?
ଆଜି ହେଇଥିଲା ଭାତ, ଡାଲମା, ଭଜା। ଏଉଡା ହେଇଥିଲା, କଣ କରୁଚ ତୋମେ?
ମୁଁ ରୋଷେଇ କରୁଚି ଆଉ।
ହୁଁ, ମାନେ ଅଟା ଟିକେ ଦଳିକି ଥୋଇ ଦେଇକି ଆସିଛି।
ଏବେ ଷ୍ଟାର୍ଟ କଲି ଆଉ।
କାଲି ଗୋଟେ କଲ୍ କଥା ଟା ଯିବି ଯିବି ଭାରି କ-ରୁଟି ହା କରିବି ଆଉ।
ହଁ, ହଁ।
ଓହୋ, କୁଆଡେ ବୁଲାବୁଲି ଯାଇଥିଲ? ଉଁ, କୁଆଡେ ବୁଲାବୁଲି ହେଇ ଯାଇଥିଲ?
ହଁ ଏବେ ପୁରୀ ଯିବୁ।
ହଁ ଯାଅ ଟିକେ ବୁଲିକି ଆସିବ।
ପୁରୀ ଯିବୁ କେତେ ବସିବା ବୁଲାବୁଲି କିରି ଆସିବା।
ଯିବ ଟିକେ ବୁଲିକି ଯିବ ଦେଖିବ ଗୋପାଳ ପ୍ରସାଦ ଭଲ ଭଲ ପାର୍କ ହେଇଛି। ସେଠି ସେଠି ହଁ ପାର୍କ ଭଲ ହେଇଛି ରାଧା କୃଷ୍ଣ ମନ୍ଦିର ଏକା ସବୁ ମନ୍ଦିର ପାର୍କ ହେକା ହେଇଛି, ଦୋଳି ପିଲାମାନଙ୍କ ପାଇଁ ଛୋଟ ଅଁ, ଛୁଆ ପାଇଁ। ଦୋଳି ହେକା ପଡିଚି ଭଲ, ଯାତ୍ରା ବି ହଉଛି ସେଠି, ଉଁ,।
ସେ ପାଖରେ ନା
ହଁ ଏଇ କୋଉଠି କଲ ଏଇ ଯୋଉ ଫ ତେଗଡ ରାମ ମନ୍ଦିର ଆସିଲେ ହଁ ସେଇ ପାଖରେ ଅଛି। ସେଇଠି ଆସିବ ବୁଲିକି ଯିବ। ଆଉ ଯୋଉ କଣ ହଉଛି କହିଲ ଗୋପାଳ ଏଇ ଉଁ, ବାଗୁଆପଲ୍ଲୀ ଗୋଟେ ଅଛି ଉଁ, ଗୋଟେ ଗାଁ ଜାଣିଥିବ।
ନା ବାଘୁଆପଲ୍ଲୀ?
ହଁ, ସେଠି ବି ଭଲ ଭଲ ମନ୍ଦିର ଭଲ ଏମିତି କୋଉ ଠାକୁର ନାହାଁନ୍ତି ସେଠି ଦେଖିବ ଭସ୍ ବ-ବ-ବଉ ମୋତେ ବଢିଆ ଲାଗୁଛନ୍ତି। ଦେଖିବାକୁ ବି ଭଲ ଲାଗୁଚି।
ସ ସେଠି ଭଲ ଜାଗା ଯିବା ଗୋଟେ ଥର ବୁଲିକି ଆସିବା।
ବାଘ ମାରି ହଟ୍ ସ୍ପ୍ରିଙ୍ଗ ହିଆଡେ ଦେଖିବ ଦେଖବ ଗରମ ପାଣି ହଉଛି। ଦେଖିବ। ହୁଁ ବାଘମାରିରେ। ବାଘମାରିରେ ହ ହଟ ସ୍ପ୍ରିଙ୍ଗ ଦେଖିବ ତ ଭଲ ସେଠି ହଟସ୍ପ୍ରିଙ୍ଗ।
ହଁ ବାଘମାରି ଡେଇଁକି ତ ଆମେ ଯାଉଛୁ। ସେପଟ ଦେଇକି ଆମେ ଗାଁକୁ ଯାଉଛୁ।
ହୁଁ ଆମେ ଦେଖୁ ଖୁଦରୁକୁଣୀ ହେକା ହବ ଯୋଉ ଉଷା କରିବୁ ହେମତି ପିଲାବେଳେ ହେମିତି ଯିବୁ ହମ ମାନେ କିଆ ଆମର ଏ ସେଆଡେ ବଣୀ ଗୋଟେ ଅଛି କିଆ ବଣୀ ତରୱାଲ ରେ।
ହଁ ହଁ।
ହେଲା ଓଷା କରି ଯିବୁ ଜଉ ହଁ ସେଇଠି ସେଆଡେ ଯିବୁ ପୁରା ଫୁଲ ଫୁଲ କିଆ ଫୁଲ ଏରା ପଦ୍ମ ଫୁଲ କଇଁ ଫୁଲ ସବୁ ତୋଳା ତୋଳି କରିକି ସେଆଡୁ ମାନେ ହେଇ ଗରମ ପାଣିରେ ଗାଧୋଇପାଧେଇକି ଆସିବୁ। ସେଟା ଭଲ ଲାଗେ ଏବେ ବି ଲୋକ ମାନେ ଯା ପୁରା ଯାତ୍ରା ପରିକା ଆସନ୍ତି ବୁଲି ବାଲି ବୁଲି ବୁଲି ଯାଉଛନ୍ତି।
ସେଇଟା ବହୁତ ଭଲ ଜାଗା ବହୁତ ଭଲ ଜାଗା। ହଁ।
ଆସିବ ଦେଖିବ ବୁଲିକି ଭଲ ଲାଗିବ।
ଯିବା ସେ ପଟେ ଆଉ କେତେବେଳେ ଆଉ।
ହୁଁ।
ଇଆଡେ ଆସିଚୁ ବୁଲିବାକୁ କେତେବେଳେ ଏଇ ଜଉ
ହଁ ଭୁବନେଶ୍ଵର ଯିବାର ଅଛି ଯିବୁ ଆଉ ହଁ।
ଧଉଳି କେବେ ଯାଇନ ନା?
ଧଉଳି ହଁ ଯାଇଥିଲୁ ପା। ଧଉଳି ଯାଇଥିଲୁ ନା ହଁ ଧଉଳି ଇସ୍ କନ ରାମ କଣ ରାମ ମନ୍ଦିର ଭୁବନେଶ୍ୱର। ହଁ ସବୁଆଡେ ଯାଇଥିଲୁ। କଣ କିହିଲ? ହଁ।
ହଁ ସେଇଟା ବି ବଢିଆ ଜାଗା।
ହୁଁ। ସବୁଆଡେ ବୁଲାବୁଲି କରିକି ଏଇ ଇଏରେ ଯୋଉ ଦଶହରା ଟାଇମରେ ଆସିଲେ ଯାଏ। ସବୁଆଡେ ଦଶହରା ଦଶହରା ଟାର ଭୁବନେଶ୍ୱର ଫେମସ।
ହଁ ହଁ ହଁ ଆସୁଛ ତ?
ହଁ ହଁ ଦଶହରାକୁ ଯାଉଛି ହେନ୍ତି ବୁଲାବୁଲି
ହୁଁ ମ ଆସିବ ମଝିର କେତେ ଘରେ କାମ କରିବ।
ହୁଁ।
ବୁଲିକି ଯିବ।
ହୁଁ। କାର୍ତ୍ତିକ ମାସରେ ହିଆଡେ ଭୁବନେଶ୍ୱର ଯୋଉ ଦୀପ ଫିପ ଜାଳା ହଉଛି ନା ନାଇଁ ମ ନ୍ଦିର ମାସକ ଯାକ। ହଁ ଏଇ ଇଆଡେ ହେମିତି ଯେ ହଁ ଇଆଣେ ହେନ୍ତି ମାସ ଯାକ ଦୀପ ଜାଳିବୁ ଦୀପ ଜାଳି କିିନି ମାସ ଜାକ ପୁରା ଯାତ୍ରା ତ ଆଉ।
ହୁଁ ଏପଟେ ହେଲେ ଏପଟେ ସବୁ ମନ୍ଦିରରେ ହେଲେ।
ଭଲ ଯାତ୍ରା ହଉଛି। ଭଲ
ହଁ ସବୁ ମନ୍ଦିରରେ ମାନେ କାର୍ତ୍ତିକ ପୂର୍ଣ୍ଣିମା ଲାଷ୍ଟ ଦିନ ଏଠୁ ପୂର୍ଣିମା ଦିନ ଡଙ୍ଗା ଭସେଇ ଯାଉଛୁ।
କମ୍ ପୂରୁବ ମନ୍ଦିର ଯିବୁ ଦୀପ ଜାଳିକି ଆ ଆଇଲା ଳକୁ ଆଠଟା ପରେ ହେଇଯାଉଚି।
ହଁ ହଁ ସିନ୍ତ ଆଉ ମାନେ ଆଳତି ସରିଲେ ଆସଥିବ ନା ଆଉ। ଆମେ ଏଠି ଯାଉଚୁ ଏ ଜଗନ୍ନାଥ ମନ୍ଦିର ଆଳତି ସରିଲେ ଯାଇକି ଆସୁଚନ୍। ସନ୍ଧ୍ୟାବେଳ ଗଲେ ପାଞ୍ଚଟା ହଁ ପାଞ୍ଚଟାରେ।
ହଁ ହଁ ସେଠି ଭୁବନେଶ୍ଵର ହେକାତ ଆ ହେମତି ରହିଲେ ମାନେ ସବୁ। ଆଳତି ଦେଇ ଦେଇ ସେ ମାନେ ସନ୍ଧ୍ୟା ଟାଇମ ରେ ସବୁ ଆଡେ ସବୁ ମନ୍ଦିରରେ ଯାଉଚନ୍ତି ହୁଁ। ହୁଁ ସାଇବାବା ମନ୍ଦିର ହେକା ସେଠି ଭୁବନେଶ୍ଵର ରେ ମାନେ ମୁଁ ହୁଁ। ଭଲ ଆଉ ଭଲ ଯାଇଥିଲି ସାଇ ବାବା ମନ୍ଦିର କୋଉଠେ ହେଇଟା ତ ମନେ ପଡୁନି। ସବୁଠେ ଅଛନ୍ତି ସାଇ ବାବା ମନ୍ଦିର। ଭୁବନେଶ୍ୱର ପ୍ରାୟେ ଜାଗାରେ ଅଛନ୍ତି ସାଇ ବାବା ମନ୍ଦିର। ଉଁ।
ସବୁ ଜାଗା।
ହଁ କାଲି ରାତି ରାତି ହେଇଗଲା ବୋଲି କଲ୍ ନାହିଁ କଲ ନା କଣ?
କୋଉ ଦିନ?
କାଲି।
ହଁ ହଁ। କାଲି ପା ମୋର୍ କଣ କି ଗ୍ୟାସ୍ ଉଠିକି ପେଟ୍ ଭଲ ଲାଗିଲାନି ମୁଣ୍ଡ ଙ୍କ ହେଲା
ହଁ।
ଏଇ ମେଡ଼ିକାଲ୍ ଯାଇଥିଲି ମେଡ଼ିକାଲ୍ ରୁ ଆସିଲି। ମେଡିସିନ୍ ନାଇଁ ତାପରେ ତ ଆଉ କିଛି ଉଁ ଗ୍ୟାସ୍ ଟ୍ୟାବଲେଟ୍ ଗୋଟେ ଖାଇଲି। ଖାଇକି ସେ ଆଉ ମୁଣ୍ଡ କଣ ହେଲା ଆଉ ଉଠିଲାନି।
ମୁଣ୍ଡ ଡେ ଡକ୍ଟର ଦେଖା କଲା?
ହଁ କୁହ?
ଅ ମୁଁ ଏ କଲିରେ ଆଉ ଉଁ କଥା ହେବି ବୋଲି ଉଁ କାଲି କ କାଲି ଆଉ କୁଆଡ଼େ କଲ୍ କଲିଇନି ଆଉ ମୁଁ ମାମୁନି କି ତାକୁ ଦେଲି ଯେ ମୋ ଯା କୁ ସେ ଫୁଣି ନେଟ୍ ପ୍ରୋବ୍ଲେମ୍ ଥିଲା କହିଲା ଥାଉ ଦିଦି କାଲି କଥା ହବା।
ହଁ ଥରେ ଥରେ ନେଟ୍ ପ୍ରୋବ୍ଲେମ୍ ଦେଖୋଉଚି।
ହୁଁ ଥରେ ଥରେ ନେଟ୍ ପ୍ରୋବ୍ଲେମ୍ ଦେଖୋଉନି କି?
ହଁ ରାକ୍ଷୀ ପୂର୍ଣ୍ଣିମାରେ ଗାଁ କୁ ଯାଅ?
ଆଉ ରାକ୍ଷୀ ପୂର୍ଣ୍ଣିମୀ କି ହଁ। ଯାଇକି ଭାଇ ହାତରେ ରାକ୍ଷୀ ବାନ୍ଧିକି ଆସେ ହଁ। ରାକ୍ଷୀ ପୂର୍ଣ୍ଣିମୀ କୁ ଯାଉ ଟିକେ ବୁଲାବୁଲି କରିକି ହାଆଡ଼େ ଉଁ ବୁଲାବୁଲି କରିକି ରାକ୍ଷୀ ବା ବାନ୍ଧ
କଣ୍ଟିଲୋ ପେଟ ଯୋଉ ଯାଇଚ କଣ୍ଟିଲୋ ପଟେ?
ହଁ କଣ୍ଟିଲୋ ନୀଳମାଧବ।
କଣ୍ଟିଲୋ ନିଳମାଧବ ହଁ।
ହଁ ଆମଏଇ ଗାଁ ପାଖ ତ ଆଉ କଣ୍ଟିଲୋ ନୀଳମାଧବ।
ପାଖା ପାାଖି ନାଇଁ କି ହଁ ମୁଁ ଯାଇଥିଲି ଯେ ଛୋଟ ବେଳେ ଯାଇଥିଲି।
ହୁଁ ଏବେ ଆହୁରି ମନ୍ଦିର ମାନେ ଭଲ ହେଲାଣି ଆସିବ ଦେଖିକି ଯିବ। ଯେତେବେଳେ ଗାଁ ଆଡ଼େ ଆସିବ ଆସିବ ଟିକେ ଦେଖିକି ଯିବ ଆଉ ନୟାଗଡ ଇଏରେ ଭଲ ଅଛି।
ଆମ ଗାଁଠୁ ପା ପାଖ ପାଖ ହେଲେ ଆମ ଗାଁଠୁ।
ହୁଁ।
ବହୁତ୍ ପାଖ
ହଁ।
ହଁ ସେଇଠି ମୋ ଅପା ହର ଗାଁ, ସେଇଠୁ ଏବେ ଯାଇନି। ଏ ଯୋଉ ସାତ ମାସ ହେଲା ଯାଇନି ମାର୍ଗଶିର ମାସରେ ଯାହା ଯାଇଥିଲି, ହୁଁ ନାଇଁ ଯାଇ ପାରୁନି ଖାଲି ଗୁରୁବାରକୁ ହିଁ ଯାଉଛି।
ହୁଁ ମାଣବସା।
ମାଣବସା କୁ ହଁ।
ହୁଁ।
ତମର ଅଛି ନା ମାଣବସା?
ମାଣବସା ଇଏ ଗୁରୁବାର ତ ଇଏ କରିକି ଖାଉଥିଲେ, ମାନେ ଗୁରୁବାର ଯୋଉ ଅଛି ଅରୁଆ ଭାତ କରିକି ଖାଉଥିଲେ, ଆମେ ଏବେ ହୁଁ। ଏବେ ଆମେ ବସେଇକି ବସୋଉଚୁ ମ ରାତିରୁ ଉଠିକି।
ଏବେ?
ହୁଁ।
ଓହୋ।
ରାତିରୁ ଉଠିକି ଏମ୍ତି ହାତି ହେକା ଇଏ କରିକି ରଖିକି ହୁଁ ବ
ନାଇଁ ଯାର ମାଣବସା ଥିବ ସେଇଟା କରାଯାଏ ନା।
ହୁଁ ମାଣବସା ଯାଏ ଆମର ଗୁ ଏଠି ଗୁରୁ ଆମର ଏଠି କାହାର ନାହିଁ ଆମର ଖାଲି ଗୁରୁବାର ମାନେ ଥିଲା ଆଉ।
ଉଁ ଲକ୍ଷ୍ମୀଙ୍କ ପୂଜାପୂଜି କରିକି ଖାଲି ଅରୁଆ ସାରିବ। ହେମିଥିଲା କିନ୍ତୁ ଆମେ ପିଠା ରାତିରୁ ଉଠିକି ମଣ୍ଡା କା କେରା ଉଁ
ଅଟକାଳି।
ହୁଁ କଦଳୀ, ନଡିଆ, ସେଉ, କମଳା, ଅଙ୍ଗୁର ସବୁ ପୂଜା-ପୁଜି କଣ ହୁଁ ସବୁ ପ୍ରକାର ପିଠା ସବୁ ଖିରି ଏଇ ଅଟକାଳି ହବ।
ହଁ ଅତକାଳି ମଣ୍ଡା ବରା ସବୁ
କରୁ ଆଉ, ହୁଁ କରୁ ଆମର ଏଇଠି ଏଇଠେ କାହାର ହେଇ ଇଏ ନାହିଁ ନା ଆମର ସବୁ ବଣ୍ଟାବଣ୍ଟି ହୁଏ।
ତାହେଲେ ବହୁତ୍-ବହୁତ୍ ଜିନିଷ କର, ହଁ। ଯାହାର ତ ନଥିବ ହେରା ବାଣ୍ଟା-ବାଣ୍ଟି ହବ ଆଉ।
ଥିରୁ ଇନ୍ତି କରୁ ଆଉ।
ହୁଁ ଦି ଜଣ ନ ମିଶିଲେ ହବନି।
ହୁଁ ରାତିରେ ରାତି ଯାକ ଶୋଇପାରେନି ଚିତା ଫିତା ଦେଇକି।
ସେଦିନ ଆଉ କୋଉ ଶୋଇ ହଉଚି କି ହେଲେ, ସେଦିନ ତ ନିଦ ହବନି ଆଗ କିନ୍ତି ଗୁରୁବାର କାମ ହବ।
ହୁଁ।
ଆଉ ତମେ ସବୁ କଣ ସବୁ ପିଠା ଜାଣି ଦେଇଚ ନା?
ପିଠା ହଁ ଏମ୍ତି ଗୋଟେ-ଗୋଟେ ଜାଣିଚି ଆଉ।
ମଣ୍ଡା
ହଁ ମଣ୍ଡା କାକେରା ଏଗୁରା ଜାଣିଚି ଆଉ, କମ୍-କମ୍ ଆଉ ହୁଁ।
ହଁ ଏ ସୁଜିରେ ତ ଆଉ କଣ ଚୁନା ନା କଣ?
ହଁ ମ ସୁଜିରେ-ସୁଜିରେ ହବ, ଚୁନାରେ ବି ହବ।
ଚୁନାରେ ମତେ ଟିକେ ଆସେନି।
ହଁ ମ ଏମିତି ତ ଆଉ ଚୁନାରେ ପାଣି ଦେଇକରି ତାକୁ ପୁରା ଆଣ କରିଦେଇଥିବ ଗୁଳିଆଣି କରିଦେଇଥିବ ହୁଁ। କରିଦେଇଥିବ ତାପରେ ଇଏ କରିବ ପାଣି ଫୁଟିଲା ପରେ ସେଥିରେ ଲୁଣକୁ ଚିନି ପକେଇବା ମାନେ ଯଦି ତୁମେ ଯନ୍ତୁଣୀଟା ଟିକେ ମିଠା ଖାଇବାକୁ ଚାହିଁବ ଦି ହେଦିରେ ଚି ଚିନି ଟିକେ ପକେଇଦବ ଯଦି ହେମିଦି ଖାଇବ ତାହେଲେ ଲୁଣ ପକ କେଇବ ଆଉ ତାତି ଗଲା ପରେ ତାପରେ ହେନ୍ ଡୁ ଗୋଳି ଆଣି ଦେଇକି ତାପରେ ଗୋ ଘାଣ୍ଟୁଥିବ ଘାଣ୍ଟୁଥିବ ଘାଣ୍ଟୁଥିବ ହେଲା ପର୍ଯ୍ୟନ୍ତ ଆଉ।
ହଁ ମୋ ଶାଶୁ ହେଟା କରନ୍ତି ମୁଁ ଦେଖିଛି ଯେ ସେଇଟା ମୋତେ ଟିକେ ଆସେ ନି ଆଉ ଆଉ ଏଇ ଗୁଡା ଆସିଚି।
ଏ ହେଇଗଲାଠୁ ତାପରେ ଓହ୍ଲେଇଦବ ତାପରେ ଇଁଦି ତୁମେ ଯାହା ତମେ ତାପରେ ମୁଗ ଉ କୁଡୁଅ ଦିଅ ପୁର ଯାହା ତମେ ଦେଇପାରିବ ନଡିଆ ପୁର କି ଛେନା। ହୁଁ ରାଶି କି ଲିଆ ଦବ ତମ ଯାହା ଦବ ପୂର କରିକି।
ହଁ ରାଶିି ଲିଆରେ ମିଶେଇକି ଦିଆଯାଏ।
ହୁଁ।
ମୁଣ୍ଡା ପିଠା ହେଇଯାଉ।
ହଁ ଯାହା ଦେଲେ ବି ଚଳିବ ମୁଗ ଦେଲେ ବି ହବ। ହୁଁ ନଡିଆ ଦେଲେ ବି ହବ।
ମୁଁ ହେଇଠି କଣ କରେ ସୁଜିରେ କଲେ ନଡ଼ିଆ ପୁର ଦେଇକି ମୁଁ କରିଦିଏ ଆଉ।
ହଁ ହଁ ସୁଜି ଦେବି ମଣ୍ଡା ହେବ ମଣ୍ଡା
ହୁଁ କାକରା ହଁ କାକରା କରିଦି ଏଥିରେ ମଣ୍ଡ ବି କରିଦେ।
ହଁ ହବ ଚଳିବ।
ମୁଣ୍ଡା ଟା ମୁଁ ସିଝେଇଦିଏ ଆଉ। ମୁଣ୍ଡାଟା ସିଝେଇଦିଏ
ତାର କରିକି ତ ହେମିତି ଗୋଲ ଗୋଲ କରିକି ଥୋଇବ ଯଦି ଇଟିଲି ହାଣ୍ଡିରେ ସିଜେଇବ ସିଜେଇବ ଇ କରିକି ଖାଇବ ଆଉ କ ହୁଁ। ସିଝେଇ ଦେଲେ ଭଲ ଟିକେ ମାନେ ଟିକେ ରହିବ ଏମିତି ନଷ୍ଟ ହେଇଯିବ ଜଲଦି ଉଁ ସି ସିଝେଇ ଦେଲେ ଭଲ ଭଲ ହବ ଇଟିଲି ହାଣ୍ଡିରେ ଟିକେ ସିଝେଇ ଦେଲେ। ହେମିତି ମ ଯେମିତି ସୁଜି କାକରା ଯନ୍ତୁଣୀ ହଉଚି ହେମିତି ବି ମଣ୍ଡା କୁ ଯନ୍ତୁଣୀ ହବ।
ସେଇଟା ତ ସେମିତି ଆଉ।
ହଁ।
ଆଉ ଯୋଉ ହୀରା କଦ ପଟେ ଯାଇଚୁ ସବୁ ଯାଇଚ ବୁଲ
ହଁ ହୀରାକୁଦ ଯାଇଥିଲି ଯାଇଥିଲି ବୁଲା ବୁ ହଁ। ହୀରାକୁଦ ଯାଇଥିଲୁ ବୁଲାବୁଲି କରିକି ଆଡୁ ହେଇ ଉପରୁ ଯୋଉ ହୁଁ ହେଇଚି କଣ କି ଏଇରା ମର ମନେ ପଡୁନି ମ
ହୀରାକୁଦ ଡ୍ୟାମ ଯୋଉ ସେ ଉପରକୁ ତମେ ଗଲ ଦେଖିବାକୁ ଉପରକୁ? ଆ ମେ ଉପୁରୁକୁ ହେତେବେଳେ ଗହଳି ଯେ ଯାଇପାରିଲୁନି। ଆଉ ତମ ପରିବାରରେ କିଏ କିଏ ଅଛନ୍ତି?
ହଉ ରଖୁଚି।
ହଁ।